ହାଲୋ।
କଁ କରୁଚ?
ଏଇ ବସିଥିଲି ଆଉ। ତୁ କଣ କରୁଛୁ?
ମୁଁ ଏଇ ବସିଥିଲି ଆଉ। ଆଉ କଣ ଖାଇଥିଲୁ?
ଖାଇଥିଲି ଭାତ, ଡାଲି ଭଜା। ଆଉ ଶାଗ ଭଜା ଏଇ ସାଧା ଉପରେ ଖାଇଥିଲି ଆଉ। ଆଗ ମାଛ ଆମର ଥିଲା ଛୋଟ୍ ଛୋଟ ଛୋଟ ମାଛ ସେ ମାଛଟାକୁ ଭଜାଇକି ରଖିଥିଲୁ ଆଜି ମୁଁ ବନେଇକିନା ସେଟା ଖାଇଲି।
ଓହୋ ହଁ ଆମର ବି ଆଜି ରବିବାର ହେଲେ ବି କଣ ଆମର ବି ଆଜି ସାଧା।
ଅ ହ ଆଚ୍ଛା। ଆଉ ତୁ କୁଆଡ଼େ ଯିବୁ ବୋଲି ବାହାରୁଥିଲୁ ବୋଧେ ଯାଇକିନା ବୁଲିକି ଆସିବୁ ଆଉ ନା?
ହଁ ହଁ ସେ ଜାଗାକୁ ଯିବି ବୁଲାବୁଲି କରିକି ଆସିବି ଆଉ। ଆଉ ପା ଆଜି ଆମର ଅଣ୍ଡା ଆସିଥିଲା। ଅଣ୍ଡାକୁ ଆମେ ରଖିଛୁ ସନ୍ଧ୍ୟା ବେଳେ ଆଜି ଅଣ୍ଡା ସିଝେଇକି ଖାଇବୁ ଆଉ।
ଆରେ ବାଃ ଲୁଣ ଲଗେଇ ଟିକେ ଖାଇବା ପାଇଁ ବହୁତ ବଢିଆ ଲାଗିବ ଅଣ୍ଡା ନା?
ହଁ ତୁ ଜାଣିଚୁ ଅଣ୍ଡାରେ ଗୋଟେ ଆଉ ଗୋଟେ ବଢିଆ ରେସିପିଟ ମୁଁ କରିପାରିବି।
ଆଚ୍ଛା ମତେ କହିଲୁ ଆଜି ତାସ୍ ଖେଳ ହବ କି ନାହିଁ? ଦିନ ମାନେ କଣ ଆଜି ଖେଳ ହେଇନି?
ହଁ ହଁ ଆଜି ଆ ଆଜି ପାଗଟା ଏମିତି ବର୍ଷା ପାଗଟା ଥିଲା ନା ଆଉ ତୁ ତ ଆସି ପାରିଲୁନି ଆଉ ଆମେ ଖେଳିଲୁନି ଆଉ ସନ୍ଧ୍ୟାବେଳେ ସାତଟାରୁ ଆଜି ଆରମ୍ଭ କରିବା ଆଉ ସାତଟାରୁ ଦଶଟା ଯାଏ ତାସ ଖେଳିବା ଆଉ।
ହୋ ହୋ। ହଁ ହଁ, ସାତଟାରୁ ଆଜି ଆରମ୍ଭ କରିଦବା ରାତି ଦଶଟା ଯାଏ।
ହଁ ମୁଁ କହୁଥିଲି ଗୋଟେ ଅଣ୍ଡାରେ ଗୋଟେ ଭଲ ରେସିପି ଟେ କରିବି ଜାଣିଛୁ।
ଅଣ୍ଡାରେ କଉ ରେସିପି କହିଲୁ।
ଅଣ୍ଡରେ ଯେମିତି ବ୍ରେଡ ଆଉ ଜାମ୍ ଖାଆନ୍ତି। ସେମିତି ଅଣ୍ଡାରେ ବି ଗୋଟେ ଜିନିଷ ଟେ କରିପାରିବି। ସେଟା ମାନେ ଜାମ୍ ଟାଇପ ର ହବ। ସେ ସେଟା ଆମେ ଗୋଟେ ବ୍ରେଡରେ ଲଗେଇ ଖାଇଲେ ବହୁତ ବଢିଆ ଲାଗିବ। ଯେମିତିକି ଅଣ୍ଡାକୁ ଆଣିବା ଅଣ୍ଡାକୁ ସିଜେଇଦବା ସିଜେଇଲା ପରେ ତାକୁ ଗ୍ରାଇଣ୍ଡର ଜାଆରେ ଅଣ୍ଡା ଦବା ଶୁଖିଲା ଲଙ୍କା ଗୋଲମରିଚ, ରସୁଣ ଆଉ ଟିକେ ଚିନି ଆଉ ଟିକିଏ ତେଲ ଦେଇକି ଗ୍ରାଇଣ୍ଡିଙ୍ଗ କରିଦେବା ତାପରେ ସେ ଯୋଉ ପେଷ୍ଟ ଟା ଯୋଉ ବାହାରିବ ସେଇଟାକୁ କଣ କରିବୁ ନା ଆ ବ୍ରେଡ ଆଣିକି ବ୍ରେଡ ଟିକେ ତେଲ ହଉ। ନହେଲେ ବ ଟର ହଉ, ଟିକେ ଏମିତି ସେକିଦବୁ ସେକିଲା ପରେ ସେ ଯୋଉ ଅଣ୍ଡାରେ ଯୋଉଟା କରିଥିବୁ। ସେଇଟାକୁ ନେଇକି ଲଗେଇବୁ ସେ ଯୋ ଜାମ୍ ଟାଇପ୍ ର ସେଟା ଆଣିକି ଲଗେଇକି ମୁଡିକି ଖାଇବୁ ବହୁତ ବଢିଆ ଲାଗିବ।
ହଁ। ସେଦିନ ତ ବାପା ଅଣ୍ଡା ରୋଲ ଦେଇଥିଲେ ମାନେ ବହୁତ ବଢିଆ ଲାଗିଲା ପୁରା ଗରମ ଥିଲା ବନେଇକି ଆଣିଥିଲେ ବୋଧେ ହେଲା। ଗରମ ଥିଲା ମୁଁ ସେଦିନ ରାତିରେ ବହୁତ ମାତ୍ରାରେ ଖାଇ ଦେଇେଇଥିଲି କିନ୍ତୁ ମତେ ଏତେ ବଢିଆ ଲାଗିଲା ସେଦିନ ରୋଲ ଟା। ମୁଁ ମାନେ ବହୁତ ମାନେ ଖାଇଲା ରେ ଭାବିଲି ମାନେ ଏତେ ସୁନ୍ଦର ଲାଗିଲା। ମାନେ ମୁଁ ଖାଇଏବି ତ ବାପାଙ୍କ ଘରୁ ଆଣିବ ବେଳେ ବେଳେ କିନ୍ତୁ ସିଦିନ ର ଟେଷ୍ଟ ଟା ଟିକେ ଅଲଗା ଥିଲା। ମାନେ ଭାରି ବଢିଆ ଲାଗିଲା। ମୁଁ ସେଦିନ ମତେ ରୋଜି ଦେଲା ହେଲା ଆସ ଖାଇବୁ ନା ରୋଲ। ମୁଁ ସେଇଠୁ ଯାଇଥିଲି ମତେ ଦେଇଥିଲା। ରା ଥିରେ ବିଶ୍ଵାସ କର ଏତେ ବଢିଆ ଲାଗିଲା। ମୁଁ ମାନେ ବହୁତ ଖୁସିରେ ଖାଇଥିଲି ସେଦିନ।
ହଁ ହଁ ମତେ ବି ସେଦିିନ ବହୁତ ଭଲ ଲାଗୁଥିଲା। ମତେ ରୋଲ ଟା ବହୁତ ଭଲ ଲାଗେ ତତେ ରୋଲ ଭଲ ଲାଗେ?
ହଁ ରୋଲ ତ ମତେ ବହୁତ ଭଲ ଲାଗେ। ମତେ ଅଁ ଅଣ୍ଡା ରେ ଯୋଉ ବି ଜିନିଷ ବନେଇଲେ ମତେ ବହୁତ ଭଲ ଲାଗେ ଖାଇବା ପାଇଁ।
ମୋତେ ଟିକେ ଅଧିକ ଅଣ୍ଡା ଚିକେନ ଏଇସବୁ ଟିକେ ମୋତେ ବହୁତ ଭଲ ଲାଗେ। ସେଥିପାଇଁ ମୁଁ ମାନେ କମ୍ପ୍ରମାଇଜ୍ କରେ ନା ସବୁ ଖାଏ।
ହଁ ଆଇଁଷ ଜିନିଷ ସମସ୍ତଙ୍କୁ ଭଲ ଲାଗେ ଆଜିକାଲିକା ଦୁନିଆରେ ସବୁତ ହିଁ ଆଇଁଷ ହିଁ ଖାଉଛନ୍ତି ନା।
ହଁ ହଁ ମତେ ବି ଅଧିକ ଟିକେ ଆଇଁ ଆଇଁଷ ଅଧିକ ଭଲ ଲାଗେ ନା ନିରାମିଷ ଅଧିକ ଭଲ ଲାଗେ?
ଆଇଁଷ ର ତ ମୋତେ ଅଣ୍ଡା ଟିକେ ଅଧିକ ଭଲ ଲାଗେ। ନିରାମ ର ବି ମତେ ଭଲ ଲାଗେ ଖାଇବା ପାଇଁ। ଏଇ ଆମ ଚଟପଟା ଉପରେ କିଛି ଭଲ ଲାଗେ ଆଉ
ଓହୋ ନା ମତେ ଅଧିକ ମାନେ ନି ନିରାମିଷରୁ ମତେ ଭଲ ଲାଗେ ଟିକେ ଅଧିକ ଚିଲି କୋବି ଆଉ ହେଲା ପନିର ତରକାରୀ ଆଉ ଛତୁ ତରକାରୀ ଏଉଡ଼ା ଭଲ ଲାଗେ। ଆଉ ପଣସ ତରକାରୀ ପଣସର ସବୁ ଆଇଟମ୍ ମୋତେ ଭଲ ଲାଗେ ତତେ?
ହଁ ପଣସ ତ ମତେ କଞ୍ଚା ପଣସକୁ ଏଇ ଆମର ଯୋଉ ପଣସ ଅ କଷା କରନ୍ତି ତାକୁ ଭାଜିିକିନା କରନ୍ତି। ମତେ ସେଇଟା ବେଶୀ ଭଲ ଲାଗେ ଛତୁ ବି ଭଲ ଲାଗେ। ମତେ ଛ ତୁ ଭଜା ଅଧିକରୁ ଅଧିକ ଖାଇଦେବୁ।
ଓହୋ ଛତୁ ଭଜା ଟା ବି ବହୁତ ଭଲ ଲାଗେ। ଆଉ ଛତୁ ପକୋଡ଼ା ଭଲ ଲାଗେ ତୋତେ?
ହଁ ଛତୁ ପକଡା ଆହୁରି ବେଶୀ ଭଲ ଲାଗେ। ତା ଦେହରେ ଟିକେ ଅଦା ଯଦି ଆମେ ଚିକେ ଆଉ ରସୁଣ ଯଦି ଆମେ ଟିକେ ଛେଚିକି ପକେଇବା ଆହୁରି ବଢି ଲାଗିବ ଖାଇବା ପାଇଁ କର୍ଣଫ୍ଲାୱାର ସର ଆମେ। ତା ଉପରେ ବେସନ ଗୋଳେଇକି କରିବା। ଖାଲି ବେସନ କଲେ ସେଟା ଟିକେ କ୍ରିପ୍ସି ହୁଏନି ଅଦା ଆଉ ରସୁଣ ଆଉ ଆମେ ଯଦି କର୍ଣଫ୍ଲାୱାର ପକେଇକି? ଆଉ ବେଶ ବେସନ ପକୋଡିକି ତାକୁ ଛାଣିବା ବେଶୀ ଭଲ ଲାଗିବ
ମତେ ଅଧିକ ଟିକେ ଭଲ ଲାଗେ କଣ କହିଲୁ? ମତେ ଅଧିକ ଟିକେ ଛତୁ ଚପ୍ ଟା ଭଲ ଲାଗେ ଛତୁ ପକୁଡା ଠାରୁ ଛତୁ ଚପ୍ ଟା ଭଲ ଲାଗେ।
ହଁ ଛତୁ ଚପ ଟା ସମସ୍ତଙ୍କୁ ଭଲ ଲାଗେ ଛତୁ ଭଜା ତ ମୁଁ ଲଗେଇ ଖାଇଦେବି ପଖାଳ କନ୍ସେ। ମୋତେ ପଖାଳ କଂସା ସହିତ ଛତୁ ଭଜା ଲଗେଇକି ମୁଁ ବହୁତ ଖାଇଦେବି।
ହ ତମର ଘର କାମ ହଉଛି କି ଟିକେ ସାଉଣ୍ଡ ହଉଥିଲା ତ ସେଥିପାଇଁ କହିଲି।
ଅଁ ହଁ ହଁ।
ମୁଁ ପଳେଇ ଆସିଲି ଏଇନା ପଦା। କୁ ଆମ ଘର କାମଟା ହଉଥିଲା ତ ସେଥିଲାଗି ଆଉ।
ଓହୋ। ଆଉ ଜାଣିଛୁ ଆଜି ହେଲା ମତେ ମାନେ ପଖାଳ ଖାଇବା ପାଇଁ ବହୁତ ଇଛା ହଉଥିଲା ସେଥିପାଇଁ ମୁଁ କଣ ନା ଦହି ପଖାଳ କଲି ଆଉ ଶାଗ ଭଜା ଭାଜିଲି ଆଉ ପୋଟଳ ଆଳୁ ଭଜା ଭାଜି ଖାଇଲି ଜାଣିଲୁ।
ଓହୋ ଆଉ କଣ କହ?
ହଁ ଆଉ ଏଇ ତ ଏବେ ତ ଯିବୁ ବାହାରକୁ ଯିବୁ ଟିକେ ନାନ୍ଡୀ ବଗୁଲି ଟିକେ ପିଇବୁ। ଆଉ ଲସି ଟିକେ ପିଇ ଦେଇକି ଆସିବୁ ଆଉ। ପାଗ ଟା ବି ତ ବହୁତ ବଢିଆ ହେଇଛି। ସେଥିପାଇଁ ଟିକେ ସବୁ ଟିକେ ଖାଇ ପିକି ଆସିଥିବୁ ଆଉ
ହଁଁ ତତେ ଇଚ୍ଛା ହଉନି ମୋମୋ ଖାଇବା ପାଇଁ
ହଁ ହଁ ମତେ ମୋମୋଜ୍ ମୋମୋ ଖାଇବା ମତେ ବହୁତ ଭଲ ଲାଗେ। ମୋମୋ ଖାଇବ ମାନେ ମୋମୋ ଠାରୁ ଅଧିକ ଟିକେ ମତେ ଏ ଗୁପଚୁପ୍ ବହୁତ ଭଲ ଲାଗେ ଖାଇବା ପାଇଁ। ଖଟା ଖଟା ରାଗ ରାଗ ଗୁପ୍ଚୁପ୍ ଟିକେ ମୋତେ ଖାଇବା ପାଇଁ ବହୁତ ଭଲ ଲାଗେ।
କଣ କରିବା ମାନେ ଏଇ ଯଉ ବର୍ଷା ପାଗରେ ରାସ୍ତାଘାଟରେ ତ କୁକୁର ଯ ଦେଖୁଥିବୁ ଯେମିତି ହଉଛନ୍ତି।
ହଁ ହଁ। ସେଇଥିପାଇଁ ଆବାଜ ହଉଥିଲା ଆଉ।
ହଁ।